ହଉ ଦିଦି।
ଆଜ୍ଞା କୁହନ୍ତୁ।
ଦିଦି କଣ କରୁଛ?
କିଛି ନାଇଁ ବସିଥିଲି କଥା ହଉଥିଲି ଗୋଟେ ସାଙ୍ଗ ସହିତ।
ମୋ ସାଙ୍ଗଙ୍କ ସହ କଥା ହଉଥିଲ କି?
ଆଜ୍ଞା।
ହଉ ଆଉ ଖାଇଆସିବା।
ଖାଇ ପିଇବା ସନ୍ଧ୍ୟାରେ କିଛି ଖାଇନି ଖାଲି ବିସ୍କୁଟ ଖାଇଥିଲି। ତମେ ହଁ ଖାଲି ବିସ୍କୁଟ।
ଓହୋ ମୁଁ ଖାଇଥିଲି ଯୋଉ ପୋଟଳ ଚପ୍ ବି ଜାଣିଛ ନା ପୋଟଳ ଚପ୍।
ହଁ ଜାଣିଛି ଜାଣିଛି।
ପୋଟଳ ଚପ୍। ଆଉ ହଉଛି ଦହିବରା ଆମର ଏଇଠି ମାର୍କେଟ ଉପରେ ଘର ନା। ଶୁଖିଲାଇ। ତମେ କେମିତି ଖାଲି ଇଏ ଖାଇଲ ବିସ୍କୁଟ ଖାଇଲ ଆ କୋଉଥିରେ ଖାଇଲ ଚା ରେ।
ନା ମୁଁ ଖାଲି ଖାଲି ଖାଇଲି ବିନା ଚା ବିନା ପାଣିରେ।
ଓହୋ ତମ ଯୋଉ ଦିଦିଙ୍କୁ ଯୋଉ କଲ କରିଥିଲ ସେ ଦିଦି କଣ ଖାଲି। ଖାଲି ଆଳୁ ଖାଉଛନ୍ତି।
ଖାଲି ଆଳୁ ସିଏ ଖାଲି ଆଳୁ ହିଁ ଖାଏ ତାର ଆଳୁ ହିଁ ବହୁତ ପସନ୍ଦ।
କଣ ପାଇଁ ପନିପରିବା ଖାଇଲେ ଅଧିକ ଭିଟାମିନ ହେଇଯିବ ସେଇଥିଲାଗି।
ସେଇ ସେଇଥି ପାଇଁ ତ ଆଖି ଦେଖା ଯାଉନି।
ଓହ ସେମିତି ହେଲେ ତ ସେୟା ହିଁ ହବ।
ତମେ କଥା ହେଇ ସାର ତାେତ ଫୋନ କରିବକି
ହଁ କଥା ହେଇଛି। ନା ନା ଦିଦି ତମକୁ କଣ ଭୁଲି ପାରିବି ଯାହାହେଲେ ତମେ ଉପେରେ ନା ଆଉ। ମୁଁ ସେ ପାଇଁ ଦିଦିଙ୍କ ସହ କଥା ହେଇକି ସେ ତମକୁ କହିଲି ମୋତେ ଟେ କଲ୍ କର ମୁ ଦିଦିଙ୍କୁ ମାନେ - ତମ ଦିଦିଙ୍କ ସହ କଥା ହେବି।
ଆଛା।
ହଁ।
ଆମେ ଟିକେ ସନ୍ଧ୍ୟାବେଳେ ତମ ସହିତ କଥା ହେଇକି ଗଲି ମ - ମନ୍ଦିର ମନ୍ଦିରରୁୁ ଆସୁଥିଲି ବାଟରେ ନନା ଦେଖାହେଲା ତା ଗାଡି ଆଣିଥିଲା ବୋଲେର ଟା - ପଳେଇଲୁ ପୁଣି ଆଉ ଗୋଟେ ଆଉ ଗୋଟେ ଜାଗାକୁ ମନ୍ଦିର ପୁଣି ବୁଲି ପଳେଇଲୁ। ଏଇଠୁ ହବ ସେମିତି ଛଅ କିଲୋମିଟର ଦୂର ହବ ଛଅ ସାତ କିଲୋମିଟର।
ଦିଦି ଦିଦି କହୁଥିଲେ କହୁଥିଲେ ମୁଁ ଦିଦିଙ୍କ ସହ ଯାଇଥିଲୁ ମନ୍ଦିର ବୁଲିବା ପାଇଁ।
ହଁ ଯାଇଥିଲେ।
ଯାଇଁ କି ବୁିଲିକି ଆସିଲୁ କଉଠି ବୁଲୁଥିଲୁ ଲ?
ସେଇ ମନ୍ଦିରଟା। ଖାଲି ଗଲୁ ଭଲ ଜାଗା ଟା ଭଲ ଲାଗିଲା ସେଇଟା ସେ ମନ୍ଦିର ଭିତରେ- ଗୋଟେ ପାର୍କ ଭଳିଆ ଅଛି ଆଉ ଆଉ କେତେ ସାରା - ଠାକୁର ବି ଅଛନ୍ତି ଭଲ ଲାଗିଲା ସେଟା
ହଁ ସେ କହୁଥିଲେ ସେଠି ମାନେ ଭଲ ପ୍ଲେସ ଅଛି ପବନ ଦେଉଛି।
ମୁଁ ପୁଣି ମୁଁ ପୁଣି ମୁଁ ପୁଣି ସର୍ଟସ ପିନ୍ଧିଛି। ଆଉ ମୋ ଚପଲ ପିନ୍ଧିବ ଗୋଟେ ବଡ ନନାର ଚପଲ ପିନ୍ଧିକି ଯାଇଥିଲି। ପୁଣି ଟି ସାର୍ଟ କଣ କହିବ କୁହ?
ଯା ଆଉ। ଆଉ ତୋମ ଦିଦିଙ୍କୁ ଉଁ, ସେ ଦିଦିଙ୍କୁ ଟିକେ କହିବ ଟିକେ ପନିପରିବା ଯାହେଲେ ଖାଇବେ ନଲେ ସେମିତି ନ ଖାଇବ ଯେ ଗାଇଁଡର କରି ତାଙ୍କୁ ଟିକେ ମାଡି ବସିକି ପିଆଇ ଦେବେ। ସେଟା ବି ନ ହଉଛି ତା ନା କେରେ ପୁରାନ୍ତିନି ଯୋଉଟା ସେଇଥିରେ ପୁରେଇ ମାଡି ବସି ପିଏଇ ଦିିଅ।
ସେ କଣ କହିବା କୁଅ, ସିଏ ଖା- ମୁଁ ପରା ତାକୁ କହିଲି ଖା ବୋଲି ସେ କଣ ଶୁଣୁଛି। ତାର ଆଳୁ ଅଛି ତ ସିଏ ଅଛି।
ସେଇଥିଲାାଗି ଆଉ, ସିଏ ଆଳୁ ଖାଉଚନ୍ତି। ଆମର ପୁଣି କହୁଚନ୍ତି କି ମୁଁ ଆଳୁ ଖାଉଛି। ତା ଦେହରେ ପୁଣି ଯେତେବେଳେ ରସଗୋଲା ଫସଗଲା ଟା ଖାଉଛି ମୁଁ ତାକୁ ଚୁପୁଡିକି ଇ-ପାଣି ପ କେଇକି ଖାଉଛି।
ହୁଁ, ହୁଁ, ହୁଁ, ହୁଁ।
ଏଇ ଭଳିଆ କଥା।
ଏ ତୋମେ କଁ ତୋମେ କଣ ଗୋଟେ କହୁଥିଲି ଭୁଲି ଗଲି। ଉଁ, ସନ୍ଧ୍ୟାବେଳେ କଣ କରୁଥୁଲ?
ସନ୍ଧ୍ୟାବେେଳେ ମୁଁ ପାନ୍ସଟା ଯାଇକି ଶୋଇକି ଉଠିଲି। ମୁଁ ଗୋଟେରେ ଶୋଇଲି ପାନ୍ସଟା ରେ ଉଠିଲି।
ବାପରେ ରାତିରେ ଶୋଉନ ବୋଧେ?
ରାତିରେ ଏଗାରଟା ବାରଟା ଫୋନ୍ ଦେଖୁଥିବି, ଦେଖୁଚୁ, ଦେଖୁଚୁ ନିରହ ନିରହ ଅଛି ନା ସେଇ
ଥାଉ ନା?
ହଁ ମୁଁ ତ ଅଲୱେଜ୍ ଫ୍ରି ରହିଚି, ମୋ ସହ କଥା ହଉନ ଯେତେବେଳେ ଚାହିଁବ କଥା ହେଇପାରିବ।
ତୋମେ କଥା ହବ ନା, ମୁଁ କଣ କଥା ହେବି?
ଆମର ଉଁ, ମାନେ ସେମିଷ୍ଟାର ଆସିଲାଣି। କଲେଜ୍ ସୋମବାର ଠୁ ଖୋଲିଯିବ। ସୋମବାର ଠୁ ଖୋଲି ଗଲେ
ସେମିଷ୍ଟାର ମୋତେ ଲାଗୁଚି ସେ ଅଗଷ୍ଟ ଅଗଷ୍ଟ ଆଡକୁ ହବ କି?
ଏଇ ମାସ ଭିତରେ ହେଇଯିବ ଫର୍ମ ଫିଲଅପ୍ ସଇଲାଣି ନା।
ପଢିଛ କି ପଢିନ?
ପଢା ପଢି ନାହିଁ। ଛୁଟିରେ କିଏ ପଢଛି।
ଆ, ସେଇ ତ କଥା ଛୁଟି ରେ ପଢନ୍ତି କିଏ? ଛୁଟି ମିଳେ ଟିକେ ବୁଲାବୁଲି ପାଇଁ। ଏ ପଢ ପାଠ ପଢିବା ପାଇଁ କଣ।
ସେଇୟା ହଉଛି କଥା। ଆଉ ଦିଦି କ ମୋ ନାନା ଗୋଟେ କହୁଥିଲେ ଯୋଉ ଜାରେ କାରେ ଯୋଉ ଧର୍ମଶାଳା ଲାଇନ୍ ଟା ନାଇଁ ଆଗକୁ।
ହଁ।
ହେ ସେଟି କଣ ମାନେ ଗୋଟେ ଇଣ୍ଟରଭ୍ୟୁ ଫିଣ୍ଟରଭିୟୁ ହଉଛି?
କି ଇଣ୍ଟରଭ୍ୟୁ ମାନେ କଣ ପାଇଁ?
ମାନେ ଏ ସେଟି କଣ ଇଣ୍ଟରଭ୍ୟୁ ଖୋଲଛି କି ମାନେ ଏମତି କଣ ଏଇ ଇଣ୍ଟରଭ୍ୟୁ ଦଉଚି କଣ ପାଇଁ ମୁଁ ଜାଣିନି। ଏମତି ଗୋଟେ ପଚାରି ଦେଲି।
ଆ, ହୁଁ, ହଁ, ଜାରକା କଥା ମୁଁ କହିପାରିବିନି। ଆମ ଏଠି କହିଲେ ମୁଁ କହିପାରିବି।
ଓହୋ! ସୋ ଦି ତୋମେ କୋଉଠି ପ୍ଲସ୍ ଟୁ ପଢଥିଲ?
ମୋର ଆମ ଗାଁ ଆମ ଘର ଆମ ଗାଁ ରୁ ଅ, ସେମତି ଛଅ କିଲୋମିଟର ଏରିଆ ଭିତରେ ଗୋଟେ କଲେଜ୍ ଅଛି ସେଇଠି।
ଓହୋ! ତୋମେ ଗ- ମାନେ ଗାଁ ପାଖରେ ଯା ହଉ ଭଲ। ଆମର ତ ଏଇଠୁ ଯାଇକି ଉଁ,
ପାଖା ପାଖି।
ଯାଅ ଦିଦି ମୋର ସବୁ ସୁବିଧା ଅଛି। ଆମର ଯେମ ଏମତି ଦଶ କିଲୋମିଟର ଯାଉ କଲେଜେ। ହ
ମାନେ କଣ ଗାଡି ନା ସାଇକେଲ। ତମେ ସାଇକେଲ ଶିଖିଛ ନା?
ହଁ ମୁଁ ଏଇଠୁ ଆମର କଲେଜ ଯାଏ ଏଉଠୁ ସାଇକେଲ ନେଇ ଛକ ପାଖକୁ ଯାଏ ଛକ ସେଠି ସାଇକେଲ ଖୁଛି ରଖିଦେଇ ଲକ୍ଷ୍ମୀ ବସ ଗାଡି ମାନେ ଗାଡି ଦେନୁ ମାନେ ବସ୍ ବସ ରେ।
ମାନେ ଗାଡି ମାନେ ଗାଡି ତମେ ଶିଖିଛ ନା।
ହୁଁ ନା ମୁଁ ସ୍କୁୁଟି ଶିଖିଚି ଆଉ କିଛି ସିଖିନି ତମେ?
ହଁ ମୁଁ ଶିଖିଛି ଯେ ହଁ ମୁଁ ବି ସ୍କୁ ଜାଣିଛି ବାଇକ୍ ଟିକେ ଟିକେ ମାନେ ଜାଣିଥିଲି ପ୍ରାକ୍ଟିସ ନାହିଁ ବୋଲି ଭୁଲି ଯାଇଛି। ଆଉ ବାକି ବଡ ତ ଶ ହଁ ଆଉ ବାଇ ଆଉ ବଡ ଶିଖିନି ଆଗକୁ ଶିଖିବି।
ଓହୋ ତାହେଲେ ଦିଦି ଗୋଟେ ବୁଲେଟ ଆଣ ବୁଲେଟ୍ ଆଣି ତମ ଘର ନେଇକି ମୋତେ ଶିିଖେଇ ଦବ।
ଠିକ୍ ଅଛି ନିଶ୍ଚିନ୍ତ ଆଣିଲେ ମୁଁ ଶିଖାଇଦେବି।
ହଉ ଠିକ ଅଛି ଦିଦିନ ନେଇକି ଯିବି ଆଉ ଭାଇ କ ହିମ ଚଲେଇବ ସେଇଠି ନେଇଯିବ ମୁଁ ଏଠି ରହି ତମ ଘରେ ମତେ ରଖିବ ନା?
ହଁ କାହିଁକି ନୁହେଁ ରଖିବୁ ନା ହୁଁ।
ହଁ ମୁଁ ନେଇଯିବି ରଖିଦେବେ। ଆଉ କହିବି ବୋତେ ଶିକେ ଦ ଆମର ତ ଆସିନି ମାନେ ବାଇକ ଅଛି ଆଉ
ଆଉ ତମକୁ କଣ ଟେ ଆସେ ଟିକେ କହିଲ?
ମତେ ଖାଲି ଟିକେ ଟିକେ ପାଠ ପଢା ଆସେ ଆଉ ଖାଇବା ନାଇଁ କିଛି ନାହିଁ ଶୋଇବା।
ଆଉ ସେ ଯୋଉ ଏଇ ଯୋଉ ରଙ୍ଗୋଲି ପକ୍କା ଯାଏ ଆସେ କି ଆସେନି? ମୂର୍ଜ ଯୋଉଟା କୁହନ୍ତି।
ହଁ ଟିକେ ଟିକେ ଆସେ।
ଏ ଯୋଉ କାର୍ତ୍ତିକ ମାସରେ କରାଯାଏନି।
ଯୋଉ ସ କେତେ ଏମତି ଗୋଟେ ମା ସେ ପୁଣି କରାଯାଏନି ହଁ ହଁ ପଞ୍ଚୁକ ପାଞ୍ଚ ଦିନ
ଆସେ କି ଆସେନି ସେଇଟା।
ମୋ ମା ମତେ କୁଏ ହେଲା ଖାଲି ପକା ପକା ପକା କ ତ ମୁଁ କଲେଜ ପଳେଇ ମୁଁ ପକେଇବି ଜମା ଆଉ ମତେ ଯଦି କହିବ ପକେଇବ ମୋ ମୁଣ୍ଡ ପୁରା ହିଟ୍ ହେଇଯିବ ମୁଁ
ମୁଣ୍ଡ ହିଟ୍ ହେଇଯାଏ ତମର ମୁଣ୍ଡ ହିଟ୍ ହେଇ ବୋଲି ମତେ କାହିଁ ଲାଗୁନି। ଜଣା ପଡୁନି ବିଲକୁଲ ବି।
ତାପରେ କାମ ପଇଲେ ମୋର ଭାରି କଷ୍ଟ ମୋତେ
ଆଉ ଯୋଉ ଇଏ ତମକୁ ଆଉ ଝୋଟି ପକେଇ ଆସେ ନା।
ମତେ ଟିକେ ଟିକେ। ଦିଦି ତମ ହଁ ତମେ ଦିଦି ପକାଅ।
ହିସ୍ ହିଁ ହୁଁ ସେଗୁରା କଣ?
ଶିଖି ଆସେ ପକାଓନି ଏଇଏ ନା।
ନାହିଁ ଆସେ ବି ନାହିଁ ମଲ ମୁଁ ଯୋ ରଙ୍ଗୋଲି ଟା ଏମିତି କରିଦେବି ଯେ ହେଲେ ମୋ ହାତରୁ ଖସେନି। ଆଉ ରହିଲା ସେ ଯୋଉ ଝୋଟି ଝୋଟି ଟା ମୁଁ ଚଖଡି ରେ ଆଙ୍କି ଦେବି। କିନ୍ତୁ ଏଇ ଯୋଉ ହାତୋଟା ସେ ଯୋଉ ଇଏ ଲଗାନ୍ତି ସେଇଟା ମୁଁ ହଁ ହଁ ସେଇଟା ମୁଁ ଜାଣିନି ମତେ ଆସେନି।
ଓ ଆଉ ମଞ୍ଜୁରୀ ତ ପକେଇ ପାରିବ।
କଣ ଟା?
ମେ ମେହେନ୍ଦୀ ଲଗେଇ ଶିକିଛ ନା।
ମେହେନ୍ଦୀ ମେହେନ୍ଦୀ ବି ମତେ ହଁ ମେହେନ୍ଦୀ ଲଗେଇଦେବି ବେଳେ ବେଳେ କଣ କଲେ ସେ ତାଟ ଆ ହାତ ଥାଏ ନା ହାତ ମୋଡା ମୋଡି ଇଏ ସିଏ ସେଟା ମତେ ଆସେନ କିନ୍ତୁ ମୁଁ ଲଗେଇ ଦେଇ ପାରିବି କେବେ ଟ୍ରାଏ ବି କରିବି ନା ତମେ କେବେ ଆସ ତମ ହାତରେ ଆଗେ ଟ୍ରାଏ କରିବି।
ହଁ ଯିବିଅ ରଜରେ ରଜରେ ଲଗେଇଥିଲ।
ନା ମ ମୁଁ କାଇ ଲଗଉଥିଲି ମ।
ଲଖିଲନି ଟଙ୍କନି ହାତ କଳା ପଡିଯିବ। ପଇସା ବି ଖର୍ଚ୍ଚ ହେଇଯିବ ଜମା ନଗାଅନି। ମତେ ସେମତି ଟିକେ ଟିକେ ଆସେ।
ଟିକେ ଟିକେ ସବୁ ଜିନଷ ତମ ଟିକେ ଟିକେ ଆସେ
ହଁ ସବୁ ଟିକେ ଟିକେ ଆସେ ପାଠ ବି ଟିକେ ଟିକେ ଆସେ। ପୁରା ଖାଇବାଟା କେବଳ ପୁରା ଆସେ।
ମାନେ ଖା ଖାଇବା ତମେ ବହୁତ ପସନ୍ଦ କୋଉ ଖାଇବା ବେଶୀ ପସନ୍ଦ?
ଆଉ ମୋଟା ହେଇଯାଇଛି ସବୁ ଫାଷ୍ଟଫୁଡ।
ସବୁ ଫାଷ୍ଟଫୁଡ ନା ସେଇଥିାଇଁ ଫାଷ୍ଟ ଫୁଡ ଖାଇବା ମାନେ ହିଁ ମୋଟା ହେଇଯିବ।
ମୋଟା ହେଇଯାଇଛି ଦେଖିଲା ବେଳକୁ ଉ
ଥା ନୁହେଁ ତମେ କିନ୍ତୁ ଖାଉଛ।
ମୁଁ ଫାଷ୍ଟଫୁଡ ଖାଉଛି ତା ଦେହ ପୁଣି ଅଲଗା ପରିବା ଫରିବା ସବୁ ମିଶେଇକି ଖାଉଛି।
ଆଚ୍ଛା ମିଶେଇି ଖାଉଛ।
ହୁଁ।
ଫାଷ୍ଟଫୁଡ ସବୁ ସବୁ ସବୁଦିନ ଖାଅ?
ସବୁଦିନ ସେ ଦହିବରା ଟା ସବୁଦିନ ଆମ ସନ୍ଧ୍ୟା ବେଳେ ଆସେ।
ମାନେ କମ୍ପାଲସରି ଦହିବରେ ଆସିବ ହିଁ ଆସିବ। କାହିଁ ଦହିବରା କ ତମ ଜେଜେ ଦେଇଛନ୍ତି।
ହୁଁ ହୁଁ ହୁଁ ଜେଜ ଦୋକାନ ନୁହେଁ ଏଟା ମାମୁଁ ଦୋକାନ।
ଆ ସେଇଥିପାଇଁ ଆଉ।
କିନ୍ତୁ ଯଦି ପଇସା ନଉଛନ୍ତି।
ହ କଣ କହିଲ ପଇସା ନଉଛନ୍ତି?
ହୁଁ ପଇସା ନଉଛନ୍ତି। କାରଣ ଏମିତି ଏତେ ବି ନୁହେଁ ମୋ ମା ମାମୁଁ ଘର ପାଖରେ ସେଇଠି ତାଙ୍କୁ ସେ ମାନେ ତାଙ୍କ ଭାଇ ହେବେ ତ ସେ ଡାକନ୍ତି ଭାଇ ଭାଇ ସେ ମୁଁ ଡାକେ ମାମୁଁ ଆଉ।
ଅହଁ ଏମିତି କଥା ତାହେଲେ ରଖିଦେଇଛ ଗୋଟେ ଆଉ। ମାମୁଁ ଅଛନ୍ତି ଦେଇ ଦଉଛନ୍ତି ସନ୍ଧ୍ୟାବେଳେ ଟିଫନ୍ ହେଇଯାଉଛି ତମର ଆଉ।
ହଁ କ ଦେଖ ଯୁଆଡେ ଯିବ ଚାଳିସି ଟଙ୍କା ନ ଦହିବରା ଆମର ଏ କି କୋଡିଏ ଟଙ୍କା କୋଡିଏ ଟଙ୍କା।
କୋଡିଏ ଟଙ୍କା ଟେଷ୍ଟ କେମିତି ଅଛି?
ଟେଷ୍ଟ ମସ୍ତ ଅଛି ଆଉ ଫୁଣି ମୋ ବାପା କୁ ସେ ଚିହ୍ନି ଛନ୍ତି ନା। ତ କହିବ ମୋ ଭଉଣୀ ଘର ମାନେ ମୁଁ ଟିକେ ଅଧିକ ଦେବି ଯାହାହେଲେ ବି ଛଅଟା ଦହିବରା ଦେବ। ଛଟା ଦେବେ ତା ଦେହରେ ଗୋଟେ ହଉଛି ସିଙ୍ଗଡା ବି ଅଛି।
ଆରେ ଆରେ ଆରେ
ଆଉ ମାନେ ଗୋଟେପ୍ଳେଟ ଆମେ ତିନି ଜଣ ଖାଇଦବୁ।
ଭଲ ଆଉ।
ଆଉ କଣ ଖାଅ?
ହୁଁ ମୁଁ ତ ସେମିତି ଅଧିକ ମାନେ ନନଭେଜ ଗୁଡା ଖାଏ। ଏତେ ଖାଏ କିନ୍ତୁ ଟିକେ କିପ୍ଟି ଆଇଲା ଦିନଠୁ ମୁଁ ଟିକେ କମ କମ କରିଦେଇଛି ଆଉ ହୋମିଅପାତିକି ଖାଉଛି ଗୋଟେ
ହବନି ନା ଯାହା ବି ହେଲେ ଦାନ୍ତରେ ଲାଗିଯିବ କାଟିବ।
ହଁ କୁହନା ଫାଷ୍ଟ ଲଗେଇଲି ଏଇ ସାଇଟି ରେ ଏଡେ ବଡ ଘା ହେଇଗଲା ମାନେ ପୁରା ଅସର ହେଇଗଲା।
ଯୋଉ ସାଇଟି ଇଏନା
ହଁ ବା ପୁରା ଛିଡି ଗଲା ମାନେ ପୁରା ପୁରୀ ଏତେ ମୋଟା ମାନେ କହିବନି ତମ ଆଗୁଟା ଯେତିକି ସେତିକି ବାଟ ହେଇଗଲା ପୁଣି ଗୋଟେ ଜେଲ ବେଳେ ଯାଇ ପଇସା ଦେଇକି ଆଇଲି। ଲଗେଇଲି ତାପରେ ଯେମତି ଟିକେ ଭଲ ହେଲା।
କାଇଁ ତ ଦାନ୍ତ ତ ଥିଲା ଥିଲା ତମେ କଣ ପାଇଁ ଲଗଉଥିଲ।
ଶିଖା ଦିଦି ଯେତେବେଳେ କହିବ ଦାନ୍ତଟା ଭିତରୁ ପସିଯିବ ଇଏ ହବ ପଛରେ ଭା ମାନେ ଫାଷ୍ଟ୍ ନନଗେଇବ। ପୂର୍ବରୁ ଭାବିଲି ବୋଉ ଆହୁରି କ୍ୟୁଟ୍ ହେଇଯିବ ବେହାଡ଼ା ଦାନ୍ତ ଟା ପଶିଯିବ‌। ଭାବିଦେଲି ଲଗେଇଦେଲି ଲଗେଇସାରିଲା ପରେ ତ ପସ୍ତଉଚି ତ ଆଉ।
ହଁ ଏବେ ଗୋଟେ ବର୍ଷ ଦି ବର୍ଷ ଯିବ ଆଉ।
ହଁ ଏଇ ଷାଠିଏ କେଜି ଥିଲି ହେଲା ଷାଠିଏ କେଜି ରୁ। ଏକାବନ କୁ ଆଇଲି ଜାଣିଛ ନା।
ଆଉ ଟିକେ କମିଯା ନା ଏକାବନ ଠିକ୍ ଠାକ୍ ଅଛି ଚଳିବ ଏକାବନ ହିଁ ରହିବା କଥା ଆଉ।
ହଁ ଦିଦି ମୁଁ ସେଇଆ ବି ଭାବୁଛି ଏକାବନ ହେଇଛି ଆଉ।
ଫାଷ୍ଟ ଫୁଡ୍ ଟା ବେଶୀ ଖାଇବନି ଅଳ୍ପ ଖାଇବ।
ଆଉ ଯଦି ଖୋଲା ତ ଯେମିତି ହବ ଦି ବର୍ଷ ତଳେ ଆଉ।
ହଁ ଦି ବର୍ଷ କଣ ଗୋଟେ ଦାନ୍ତ ତ ତମର ଏମିତି ତ।
ହୁଁ ଗୋଟିଏ ଦାନ୍ତର। ଆଉ ଦି ମାସ ଲଗେଇଦେବି ଆଉ ଟିକେ ପରେ ଅଧିକ ଭିତରୁକୁ ପଳେଇବ ଟିକେ ଅଧିକ ଆଉ ବାହାରିବନି। ହଁ।
ହ ମାନେ ପୁରା ପଶେଇଦଉନା ଭିତରେ ହୁଁ ହୁଁ। ଆଉ ସନ୍ଧ୍ୟାରେ ସରି ରାତିରେ କଣ ଖାଇବା ତମର।
ରାତିରେ ସେମିତି ତ ମା କିଛି କଲେନି ମୁଁ ଜାଣିନି କଣ ମୁଢି ଫୁଢି ଚକୁଡି ଖାଇଦବୁ ଆଉ। ତମର ଏମତି କଣ ହେଇଛି ସେଇ ଜଳଖିଆ ଫଳଖିଆ ହଁ।
ମାନେ ତମେ କଣ ବାରିପଦା ଲୋକ ହେଇଗଲା କି।
ମୁଁ ବାରିପଦା ଲୋକ ନୁହେଁ ସେମିତି ଏମତି ଟିକେ ଖାଇଦବୁ। କରିନି ଦେଖିବା ଆଉ।
ସେ ତ ଯେମିତି ପୁରା ସବୁ ସବୁବେଳେ ହିଁ ମୁଢି ଖାଆନ୍ତି। ଖରା ବେଳେ ମୁଢି ସକାଳେ ମୁଢି ରାତିରେ ମୁଢି। ଆରେ ସବୁବେେଳେ ସେ ମୁଢି ଖାଆନ୍ତି।
ହୁଁ। ଚିକେନ ମଟନ ତାର ଯୋଉ ଉ କଣ ସେଟା ଘୁଗୁନି ତରକାରୀ ସବୁଥିରେ। ପକେଇ ଖାଇଦେବି ଡାଲେମାରେ ବି ସବୁ ମୁଁ ଖାଇଦେବି।
ସବୁଥିରେ ମୁଢି ବା ମୁଢିି ମୁଢି ତାଙ୍କ ଖାଇବା ହିଁ ମୁଢି।
ହଁ।
ଆଉ ଆଉ ଗୋଟେ ଖାଆନ୍ତି କଣ କହିଲ ଯୋଉ କାଈ ନାହିଁ କାଈ।
କାଈ ହଁ ପିମ୍ପୁଡ଼ି ହଁ ହଁ ହଁ।
ତାକୁ ଚଟଣି କରି ଖାଇବେ ମାନେ ସେ ଯୋଉ କାଈ କାଈ ପିମ୍ପୁଡି ଆଣିଥିବେ ନା। ତାକୁ ଧୋଇଦେବେ ତା ଦେହରେ ଟିକେ ଲଙ୍କା ପକେଇବେ ରସୁଣ ଆଉ ଟିକେ। ଅ ଧଣିଆ ପତ୍ର ତାକୁ ବାଟିକି ଚଟଣୀ ବନେଇ ଖାଇବେ। ତମେ ଥରେ କରୁନା ଭଲ ଲାଗିବ ଖାଇବ।
ହଉ ଆଉ କରିବା ଆଉ।
ସତରେ ଭଲ ଲାଗିବ। ମୁଁ ଖାଇନି ମତେ ଥରେ ମୋ ସାଙ୍ଗ ମାନେ କହିଲେ ଖାଇବା ପାଇଁ। ମୁଁ ମନା କଲି କୋତରା ଲାଗିଲା।
ମନା କଲ ତମେ ଖାଇଲନୀ ଟିକେ। ହଁ ଯାଉଛି।
ଖାଇଥାନ୍ତି କେମିତି।
ନା ନା ଟିକେ ଟେଷ୍ଟ କରିଥାନ୍ତ ନା।
କରିଥାନ୍ତି ଯେ ହେଲେ କଣ କରିବି କହିଲ। ଇଛା ହେଲାନି।
ଦିଦି ମୁଁ ଟିକେ ରଖୁଛି ଆଉ ଟିକେ।
ଆଁ
ଏଇଠି କାମ ଅଛି।
ହଉ ଠିକ ଅଛି କାମ କର ଆଉ।
ହୁଁ ଆଉ ତମେ ଯାଅ ରାତିରେ କଣ ରୋଷେଇ ଫୋଷେଇ କରି କି ଖାଇଦିଅ।
ହଁ ହଁ ନିଶ୍ଚିନ୍ତ।
ହଉ।
ହଉ।
ରାତିରେ କଣ ହେଇଛି ଖାଇବା?
ରାତିରେ
ହୁଁ।
କଣ ହେଇଛି?
ରାତିରେ କଣ ହେଇଛି ତମର ଖାଇବା?
ଖାଇବା ରୁଟି ହବ ତା ସହିତ ସାଇଡ ଆଇଟମ କଣ ମତେ ଜଣା ନାହିଁ। ଅଟା କିନ୍ତୁ ଦଳା ସଇଲାଣି। ଦଳା ହେଇକି ରଖା ହେଇଛି। ଖାଲି ରୁଟି ଟା ବନାହବ ଆଉ ନଗେଇଖିଆ କଣ ମୁଁ ଜାଣିନି ଆଉ।
ଯା ହଉ ହେଇଗଲାଣି ଆଉ ନା ହଁମ ଟିକେ ଇଆଡେ କାମ ଅଛି ତ ମୁଁ ଟିକେ କଲଟା ରଖୁଛି ଆଉ।
ତାଲେ ତମେ କାମ ବି କର। ଗାଲୁଆ ଟା ହେଟା।
ହଁ ବଡ ହେବ।
ସେଟା ବା ଗାଲୁଆ ଟା।